ହ୍ୟାଲୋ।
ହଁ।
କଁ କରୁଚନ୍ତି ଆପଣ?
ବସ୍ଚି। ଆପଣ
ମାନେ ଖାଇକି ଆସିଲି।
ଓ ହୋ କଁ ଖାଇଲେ?
ମୁଁ ରୁଟି ଭଜା।
ଓ ହୋ ଆଉ ଆପଣଙ୍କ ଆଡ଼େ କେମିତି ବର୍ଷା ଫର୍ଷା ହେଇଛି।
ହଁ ବର୍ଷା ପକଉଛି ଟିକେ ଟିକେ।
ହଁ ହଁ।
ଆପଣଙ୍କ ପାଗ କେମିତି ଅଛି?
ହଁ ଆମର ଦିଟା ବେଳୁ ବର୍ଷା ପକଉଥିଲା। ଘଡଘଡି ବି ମାରିଥିଲେ ଏବେ ଟିକେ ପାଗ ତିକ ଭଲ ଦେଇଛେ।
ଓହୋ।
ଆଉ ଆପଣ ଘରେ ସମସ୍ତ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ହୁଁ ଘରେ ସମସ୍ତେ ବୋ ରୋଷେଇ କରିଛନ୍ତି ବାପା ବାହାର ହୋଇଛନ୍ତି ଭାଇ ବୁଲୁଛନ୍ତି।
ଆପଣଙ୍କର ଘରେ?
ହଁ ସମସ୍ତେ ବି ସ୍କୁଲ ଘରେ ତ ନହି ମୁଁ ବି। ହଁ ଛାତା ଛାତ୍ରୀବାସ ରହୁଛି ତ। ସେ ସମସ୍ତେ ନା ଆସିକିନା ସ୍କୁଲରୁୁ ଧୋଇ ଦିଆ ହେଇକି ନା ଡ୍ରେସ ବଦଳେଇକନା। କ ନା ବସିକିନା ଫୋନ ଦେଖୁଥିଲୁ।
ହଁ ହଁ। ଆଉ ଆପଣଙ୍କୁ କଣ ଖାଇବାକୁ ଲାଗେ?
ମତେ ଯୋଉ ଚିଲି ମାଂସ ବେଶି ଗଲେ।
ହଁ ହଁ।
ଆଉ ଆପଣଙ୍କୁ?
ମୋତେ ମାସଂ
ହଁ ହଁ।
କ ଭଲ ଆଉ ବୁଲିବା ପାଇଁ ଭଲ ଜାଗା କହୁ
ହଁ ଆମ ଗାଁ ରେ ତ ଅଛି ମନ୍ଦିର ଅଛି। ବି ପାର୍ କ ବ ଅଛି। ଚଣ୍ଡ ମନ୍ଦିର ଅଛି ମଙ୍ଗଳା ମନ୍ଦିର ଅଛି ଶିବ ମନ୍ଦିର ଅଛି। ଆଛି ଶିବ ମନ୍ଦିର। ପ୍ରତିଷ୍ଠା କରାଯାଏ ଫେବୃଆାରୀ ମାସ ପରେ ଯାଇକି ପ୍ରତିଷ୍ଠା କରାଯାଇଥିବା। ସେଠି ଯୋଉ ଅ ସ୍ତ୍ରୀ ଲୋକମାନେ କଳସ ଉଡେଇଥିଲେ ଶହେ ଆଠଟି ତାପରେ ରାତିରେ ବି ଭଜନ ସନ୍ତାନ ହୁଏ ଦିନରେ ହଁ ଭୋଜି ଦିଆଯାଏ ଗାଁ ଲୋକ କେହି ରୋଷେଇ ବି କରନ୍ତିନି ସେଇଠି ସମସ୍ତେ ଖାଆନ୍ତି। ତାଙ୍କ ଘର ବହୁତ ବନ୍ଧୁବାନ୍ଧବ ବି ଅଛନ୍ତି। ତାପରେ ହଁ ହୁଁ। ଠାକୁରଙ୍କର ପୂଜା ହୁଏ ଯଜ୍ଞ କରାଯାଏ ଏମିତି ତିନି ଦିନ ଚାଲେ। ତିନି ଦିନି ପରେ ତାପରେ କଳସକୁ ବାନ୍ଧେଇିକିନା। ପୁଣି ସ୍ତ୍ରୀ ଲୋକମାନେ ଘରକୁ ଆସନ୍ତି।
ଓହୋ। ବହୁତ ଧୁମଧାମରେ ହୁଏ ଆଉ।
ହଁ। ଆଉ ଆପଣଙ୍କର ବର୍ଷା ଋତୁ ବିଷୟରେ ଟିକେ କୁହନ୍ତୁ କଣ କଣ ଜାଣିଚନ୍ତି?
ବର୍ଷା ହେଉଚି ଖରା ପରେ ବର୍ଷା ଆସେ। ବର୍ଷା ଋତୁରେ କୁଅ ପୁଷ୍କରି ପୁଷ୍କରିଣୀ ତଉ ପରିପୂର୍ଣ୍ଣ ହୋଇ ଥାଏ। ଚାରିଆଡେ ସବୁଜ ଦେଖାଯାଏ ବିଭିନ୍ନ ପ୍ରକାର ଫୁଲ ଫୁଲ ଫୁଟେ ଵିପୁଳ ପନିପରିବା ଫଳେ। ବର୍ଷା ଋତୁରେ ପନପରିବା ଦାମ୍ କମ୍ ଥାଏ। ବର୍ଷା ଋତୁରେ ଏ ହେଲେ ସବୁଆଡ଼େ ଜଳମୟ ଦେଖାଯାଏ।
ହଁ ମ୍।
ଆଉ ବର୍ଷା ଋତୁକୁ ସକଳ ଋତୁରଙ୍କ ସାର ବୋଲି ମଧ୍ୟ କହନ୍ତି ନେହିଁ।
ହଁ। ବର୍ଷା ଋତୁ ଭଲ ଲାଗେ ବର୍ଷା ଋତୁରେ ଯୋଉ ଚାଷୀ ମାନେ ଚାଷ ଆରମ୍ଭ କରନ୍ତି ତଳି ପକାନ୍ତି। ବର୍ଷା ଋତୁ ଠୁ ଚାଷ କାର୍ଯ ଆରମ୍ଭ ହୁଏ। ଆପଣ କୋଉ ଋତୁ
ହଁ ମତେ ବି ବର୍ଷା ଆଉ ଶୀତଋତୁ ମଝିରେ ବର୍ସନ୍ତ ଋତୁ ସେଇଟା ଭଲଲାଗେ। ବର୍ସନ୍ତ ଋତରେ ଦେଖୁନାହାନ୍ତି ଅଳ୍ପ ବର୍ଷା ଅଳ୍ପ ଶୀତ ଅଳ୍ପ ଗରମ ସବୁପୁରା ଅଳ୍ପ ଅଳ୍ପହୁଇକିହୁଏ ତାପରେ ଯୋଉ ଫୁଲ ବି ମାନେ ଫୁଟେ ଚାରିଆଡେ ସୁନ୍ଦର ଦେଖାଯାଏ।
ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଏଇ ଶିକ୍ଷକ ପାଇଁ ପଡ଼ୁଚି।
ଶିକ୍ଷକ ପଢିବା ପାଇଁ କଣ କଣ କରିବାକୁ ପଡିବ?
କଣ କହିଲେ?
କି ଶିକ୍ଷକ ହେବା ପାଇଁ କଣ କଣ କରିବାକୁ ପଡିବ?
ବା ଆପଣଙ୍କର ସ୍ୱରଶୁପରେ ରହନ୍ତୁ।
ହାଲୋ।
ହଁ।
ଜଣେ ଶିକ୍ଷକ ହବତା ହେବା ପାଇଁ କଣ କଣ ପଢ଼ିବାକୁ ପଡ଼େ?
ଶିକ୍ଷକ ହବାପାଇଁ ଯୋଉ ଦଶମ ରୁ ନାଇ ସରି ଦଶମ ପଞ୍ଚମ ରୁ ଯୋଉ ହଁ ଷଷ୍ଠ ରୁ ଦଶମ ପର୍ଯ୍ୟନ୍ତ ହିଟ୍ରି ସବୁ ହେଲା। ଭୂଗୋଳ ବହି ହେଲା ବିଜ୍ଞାନ ବହି ହେଲା ତ ସେଇରାକୁ ପଢିବ। ତାପରେ ତାକୁ ନୋଟ ବନେଇକି ରଖିବ ନୋଟ ବନେଇ ସାରିଲା ପରେ ତାକୁ ହଁ ଟିପଣା। ଆଉଥରେ ରିଭିଜନ କରିବ ରିଭିଜନ କରିସାରିଲା ପରେ ଯୋଉ ମକ୍ ଟେଷ୍ଟେ ଏବେ ବାହାରିଛି ସେରା କୁ ଦବ। ତାପରେ ଦେଇ ସାରିଲା ପରେ ଆ ଯିବ ପରୀକ୍ଷା ପରୀକ୍ଷାକୁ ଯିବ। ପରୀକ୍ଷାରେ ସେଦିନ ଲେଖିକି ନା ଆସିବ ତା ତାପରେ ବାହାରିବ ଆମର ଫଳ ବାହାରିବ ଫଳ ବାହାରି ସାରିଲା ପରେ ଆପଣଙ୍କର ହୁଁ ମାନେ ଯୋଉଠି ପଢିବେ ସେଠିକି ଆସିବେ ଆଉ।
ଆଉ ଆପଣ କୋଉ କୋଉ ଜାଗା ବୁଲିବାକୁ ଗଲେ?
ପୁରୀକୁ ଯିବା ପାଇଁ ବହୁତ ଭଲ ଲାଗେ। ପୁରୀର ସମୁଦ୍ର କୂଳ ଅଛି ନା ସେ ସମୁଦ୍ର କୂଳରେ ଗାଧେଇବା ପାଇଁ ଲହରୀ ଭାଙ୍ଗିବା ପାଇଁ ବହୁତ ଭଲ ଲାଗେ। ତାପରେ ଜଗନ୍ନାଥଙ୍କୁ ବି ଦର୍ଶନ କରିବା ପାଇଁ ପାଇଁ ଜଗନ୍ନାଥ ଦର୍ଶନ କରିବା ପାଇଁ ତ ତିନି ଚାରି ଘଣ୍ଟା ଯାଇକି ଛିଡା ହେଇସାରିଲା ପରେ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କରିବ। ହାଲୋ। ହଁ ସବୁନି ଲୋ କିଛି।
ସୁବିଲା।
ହଁ। ଆଉ ଆପଣଙ୍କ ଆଡେ ବର୍ଷା ପାଇଁ ଲାଇନ ପଳେଇଛି କି।
କଣ କଇଲେ।
ବର୍ଷା ହୋଉତୁଲାତ ଉଁ ସକାଳେ ସେତ ସକାଳୁ ଲାଇନ ନାହିଁ।
ହୁଁ ହୁଁ।
ଆପଣଙ୍କ ଭୟେସ ସୁବୁନି।
ହେଲା।
ନାହିଁ।
ହାଲୋ।
ହଁ।
ଆପଣଙ୍କର ବି ଭଏସ ସୁବୁନି।
ଏତ ହାଲୋ।
ହଁ।
ସୁଵିଲା।
ହଁ।
ହଁ।
ଅହ। ଆଉ ଆପଣଙ୍କୁ କୁମାରପୁର୍ଣିମା କେମିତି କଣ ପାଳନ କରନ୍ତି।
କୁମାର ପୂର୍ଣ୍ଣିମା ଦିନ ସକାଳୁ ସୂର୍ଯ୍ୟ ଓ ପୂଜା କରାଯାଏ। ଦିନ ଟାଙ୍କ ଉପବାସ ରହିବାରେ ଝିଅ ମାନେ ଉପବାସ ସନ୍ଧ୍ୟା ହେଲେ ଯେତେବେଳେ ଗାଈ ଫେରନ୍ତି ଚରିକି ଫେରନ୍ତି ସେ ଫେରିବା ପରେ ଠାକୁରଙ୍କୁ ପୂଜା କରାଯାଏ। ହାଲୋ।
ହଁ।
ସୁଵିଲା।
ହଁ। ଆଉ କଣ କଣ ସବୁ କରାଯାଏ କୁହନ୍ତୁ ତ ଆପଣଙ୍କର କଣ କୋଉ ଖାଇବା ଜିନିଷ ଭଲ ଲାଗେ। କଣ ବନେଇ ଭଲ ଲାଗେ, କଣ ପଢେଇବା ପାଇଁ ଭଲ ଲାଗେ, କଣ ଖେଳିବା ପାଇଁ ଭଲ ଲାଗେ।
ମତେ ମାଂସ ଖାଇବାକୁ ଭଲ ଲାଗେ। ଡାଲମା କରିବାକୁ ଭଲ ଲାଗେ। ମାଂସ କରିବାକୁ ଭ
ଆଉ ଆପଣ ସମ ରୁ କଣ କଣ ଜାଗା ଦେଖିଚନ୍ତି, କଣ କଣ ଜାଗା ବୁଲିବା ପାଇଁ ଭଲ ଲାଗେ। ଆଉ କେଉ ଟାଇମ ଟା ଡିନ ର ଆପଣ ସବୁଠାରୁ ଅଧିକ ଭଲଲାଗେ।
ହାଲୋ ହଁ।
ହୋ ହୋଇ।
ଆପଣଙ୍କର ଭଏସ ଟୋଟାଲି ବି ସୁଭା ଯାଉନି।
ବର୍ଷା ହେଲାଣି ତ ଶୁବିଲା
ହଁ
ହଁ କୁହନ୍ତୁ।
ହଁ ଆପଣଙ୍କୁ ସବୁ କଣ କଣ ଖେଳିବା ପାଇଁ ଭଲ ଲାଗ? କଣ କଣ ପଢିବା ପାଇଁ ଭଲ ଲାଗେ? କଣ କଣ ଖାଇବାକୁ ଭଲ ଲାଗେ?
ମତେ ମାଂସ ଖାଇବାକୁ ଭଲ ଲାଗେ।
ହଁ
ଆଉ ଡାଲମା ତିଆରି ମାଂସ ଡାଲମା ତିଆରି କରିବା ବି ଭଲ ଲାଗେ। ଘର ସଜା କରି ସଜାସଜି କରିବାରେ ଭଲ ଲାଗେ, ଆଉ
ଆଉ କଣ ।
ମୋବାଇଲ ଦେଖାବାରେ, ଭଲ ଲାଗେ।
ହଁ ସେଟା ତ ଏଇନା ପୁରା ହଁ ମୋବାଇଲ ଦେଖିବା ଟା ଏଇନା ପରା ସବୁ ଲୋକଙ୍କର ପ୍ରିୟ ହେଇଯାଇଛୁ ରାତି ପାହିଲେ ସକାଳୁ ଉଠିଲେ ଫୋନ୍। ଫୋନ୍ ଦେଖିଲେ ଶୁଣିବୁ।
ଆଉ ବହୁତ କଥା ଶିଖିବାକୁ ମିଳେ। ବାହା ହେବି ବାହାର ଦୁନିଆ ରେ । ଜାଣିବାକୁ ବାହାର ବିଷୟରେ ଖବର ମିଳେ ।
ହଁ ଆଉ ଫୋନ୍ ଦେଖିବା ଦ୍ଵାରା ଜୀବନରେ ଯୋଉ ଜିନିଷଟା ନ ଜାଣି ପାରୁଥିବ ସେ ଜିନି ଷ ଜାଣିବୁ ଫୋନ୍ ଦେଖିବା ଦ୍ଵାରା ଆଉ କଣ ପାଠ ବି ପଢି ହୁଏ।
ହୁଁ ହଉ ଆପଣ ଯାଆନ୍ତୁ କଣ କରିବେ। ହେଲୋ ହାଲୋ।
ହାଲୋ।
ହାଲୋ
ହଁ ଆପଣ କଣ କରୁଛନ୍ତି କରନ୍ତୁ ମୁଁ ରଖୁଛି ପରେ ଫୋନ୍ କରୁଛି।
ଓ
ହଉ ଧନ୍ୟବାଦ।